ତ।
ହେଲା
ହାଲୋ ହାଲୋ।
ସାଇରାମ।
ହାଲୋ। ହାଲୋ ହଁ କୁହ।
କଣ କରୁଚ? ଜୟ ଜଗନ୍ନାଥ୍।
ରୋଷେଇ।
ହ ହ। କଣ ରୋଷେଇ ହେଇଚି?
ରୋଷେଇ ଭାତ ଡାଲି ଆଳୁ ଭର୍ତା ଆଉ ଭଜା।
ହଁ ଆଜି କିଛି ଆଜି ବା ସଣ୍ଡେ କିଛି ଆଇଁଷ ହେଇନି କି? ଚିକେନ୍ ହେଇନି ବୋଧେ ଆଜି?
ନା।
ହ ହ। କାଇଁ ତମ ଆଡେ କଣ କୁକୁଡା ଏରା ନାହାନ୍ତି କି?
ହୁଁ କୁକୁଡା ଅଛନ୍ତି।
ହଁ ହଁ।
ମାନେ କୁଆଡେ ବୋଧେ ଯାଇଚନ୍ତି ନା କଣ ବନ୍ଧୁବାନ୍ଧବ?
ହଁ।
କୁକୁଡ଼ାର ବନ୍ଧୁବାନ୍ଧବ ପଳେଇଚନ୍ତି ବଧେ?
ପଳେଇ ଚନ୍ତି ବା।
ହଁ ସେଇଥିପାଇଁ ଆଉ।
ହଁ
ବର୍ଷା ହଉଚି କି ନାଇଁ?
ବର୍ଷା ହଉଚି।
ଓହୋ କାଇଁ ନବ କି?
କୋଉ ବର୍ଷା?
ହଁ।
ବର୍ଷା ଆମ ପଟେ ହଉଚି।
ନା ତମେ ଟିକେ ନଉନ କାଳେ ତମର କମ୍ ହଉଥିବ।
ନା ତମେ ନେଇଯାଅ ମୋ ତରଫରୁ।
ହ ହୋ।
ହଁ।
ନା ଆମେ ଦଉଚୁ ଯେ ବର୍ଷା କୁ କହିଚି ଯେ ଯୋଉଆଡେ ଅଧିକ ମାନେ ଏତେ ପାଣି ବି ନାଇଁ ସେଇଆଡେ ଯାଆ।
ହଁ। ନା ଆମ ଆଡେ ପାଣି ଭର୍ତ୍ତି ତମ ଆଡେ ହେଲା କଁ କି ଜୁଆଡେ ନାହିଁ ତା ସେଇଆଡେ ପଠେଇ ଦିଅ ଆଉ।
ପୁରେଇ ଦଉନ।
ଟାଙ୍କି ବାଙ୍କି ରେ ଆମ ଟାଙ୍କି ଫୁଲ୍।
ହ ହୋ। ମୁଁ କଲି କାଳେ ଫୁଲ୍ ନଥିବ ପସେଇଦବା କଥା। ରୋଷେଇ ହଁ ହେଲାଣି ହେଲାଣି।
ଅଁ ହ।
ଶଇଲାଣି ରୋଷେଇ?
ହଁ ର ନା କାର ମୋର?
ହୁଁ।
ନା ନା ଏଇନା ବା ବସେଇଚି।
ଉଁ ହୁଁ ଆଉ ଝିଅ ହରିକା କଣ କରୁଚନ୍ତି? ହଁ ସରଲାଣି।
ଓହୋ ହଁ ଝିଅ ହରିଆ ଏଇ ଗାଧଉଥୁଲେ।
ଅହ।
ଆଉ ଆଜି କଣ ହେଇଚି ରୋଷେଇ?
ଗୋଟେ କଁ ଜହ୍ନି ରାଇ ଆଉ ଯୋଉ ଡାଲି। ଆଉ କଲରା ଭଜା।
ଓହୋ। ଆଉ ଆଜି ସଁ କନ୍ତି ରବାରେ ଆଇଁଷ ହେଇନେଇ?
ନାଁ ଆମର ବା ଯାଇଛନ୍ତି ସେରା ସବୁ ଉଁ ମୋ ଶଶୁର ଘର ଆଡେ ବୁଲାବୁଲି କରି।
ହୋ ହୋ ହୁଁ।
କଲେ ବୁଧବାର ଦିନ ଆସିଲେ ଖାଇବ ଆଉ।
ହଉ।
ସେଇଥିପାଇଁ ଅଆ ତ ତାଙ୍କ ମା ହଁ ଏଇଟା ଖେଳୁଚି।
ଅହ।
ଏଇଆ ଆଉ କଣ ସଖାଳୁ ଖିଆ ହେଇଥିଲା?
ସକାଳୁ ରୁଟି ଭଜା।
କଣ?
ରୁଟି ଭଜା।
ଅ ହ। ବର୍ଷାଟା ତ ପୁରା ଲାଗି ରହିଚି ଛାଡୁନି ଆଉ।
ହଁ କାଲିଠୁ ଲାଗି ରହିଲାଣି ପୁରା ଆଉ।
ଉଁ ଆଉ କଣ?
ଆଉ ସକାଳେ କଣ ଖାଇଥିଲ?
ସଖାଳେ ପିଠା ଚା।
ର ପିଠା ଚା।
ଉଁ।
ଆଉ ଭାତ ଖାଇବ କେତଳେ?
ଖାଇବା ଆଉ ଟିଏ ଗଲେ ମୁଁ ଏଇ ଟିକେ ହେଲା ଗାଧେଇକି ଆସିଲି ତ ହଁ କଣ ଏ ସେଇତିପାଇଁ ବସି ବସିକା ଏବେ ଏ ଟିକେ ହେଲା ଗାଧେଇକି ଆସିଲି ମୁଁ ଅଲି ହଁ ଖାଇବା ତ ଆଉ। ନପା ହେଇନି।
ହଁ କି ପିଠା ଖାଇଥିଲ?
ଉଁ ହୁଁ ଚକୁଳି କାଲି କର ଥିଲି ହୋଉଚି ପିଠା କାଲି ରାତିରେ କରଥିଲି।
ହୁଁ।
ତମେ ଖ।
ଅହ।
ଆଉ କଣ ସବୁ ଯୋଉ ଚାଷ କରୁଚ କଣ?
ଚାଷ ହେଇଚି ଯୋଉ ବାଦାମ ଗୁଡା ହେଇଚି।
ଉ ପଡ଼ିବୁ ତୁ।
ଯଉ ଏଇନେତ ପନି ସରିଗଲା କିଛି କାକୁଡି ଜହ୍ନି
ଓହୋ ଆଉ ପଠେଇବ ତାହେଲେ।
ହଁ ହ। ମୋ ପଛେ ପଛେ ଧାଇଁକି ଆସିଲାଣି।
ଓହୋ ହଉ ହଉ।
ଚ ଖ୍ର ଆଉ କଣ?
ଆଉ?
ମୁଁ ପୁରା ଜା ଫ୍ୟାନଟା ବନ୍ଦ କରିଦେଇକି ଆସିବୁ ଯା ସେଇଠି ବସିବା ଯା। ଲାଇଟଫା ଲାଇଟ ହଁ। ଚୁ ଆଉ କଣ?
ଆଉ ଘର ଆଡେ ଯାଇଥିଲ?
ଘରଆଡେ ନାଇଁ ଯାଇନି ଆଜି ବୋଉ ଫୋନ କରିଥିଲା ଯେ କଇଲା ଆସୁନଉ ଟିକେ ଆସୁନୁ ମୁଁ କହିଲି ହଁ ବର୍ଷା ହଉଛି ମୁଁ ଏଇନା ଯିବି ଆଉ। ସେ ଫାଟି ଯିବ ହେଟା ଫାଟି ଯିବ। ଆଉ କଣ ଆଉ ତମେ ଆଉ ଯାଇନ?
ନା ଆଉ ଯାଇନି ଆଉ।
ହୁଁ ହୁଁ।
ଦେଖିବା ଛୁଟି ହେଲେ ଫୁଣି ଆଉ।
ଛୁଟି ହେଲେ ହଁ।
ଛୁଟି ହେଲେ।
ଆଉ ଛୁଆରା ପାଠ ପଢୁଛନ୍ତି? ହ ଜାଅଁ ଟିକେ ଅ ହ। ମୁଁ ଏ ଉପର ଘରକୁ ପଳେଇ ଆସିଛି ଏ ଟିକେ ଭଲ ଲାଗୁଛି। ଏଇଠି ଏଥର ଆଣିକି ଖିଆଖୁଇ କରିଦେଲେ ହବ ଆଉ।
ହଁ ଏ ଏଇ ଲାଗୁଛୁ। ହ ହ୍ୟାଲୋ।
ହଁ କୁହ?
ଆଉ କଣ ତୁମ ମାମି କଣ କରନ୍ତି?
ସେ ବାହାରେ ଜବ କରୁଛନ୍ତି। କମ୍ପାନୀରେ ଅଛନ୍ତି ଆଉ।
ଓହୋ ଆଉ ଘରକୁ ଆସନ୍ତି?
ଘରକୁ ହଁଏଇ ଛଅ ମାସ ଥରେ ଏମିତି କାମ ପଇଲେ। ପର୍ସନାଲ ଅର୍ଜେଣ୍ଟ କାମ ପଇଲେ ହିନ୍ତି ଆଉ। କାମ ନଥାଏ ସାତ ଆଠ ମାସରେ ଥରେ ସେ ଦୂର ନା। ସେଥିପାଇଁ ଆଉ ଦିଇ ଦିନର ବାଟ ସେଥିପାଇଁ ହଁ।
ଓହୋ।
ଆଉ କଣ ବର୍ଷାଟା ଏତେ ହଉଚି। ପାଣି ଟିକେ ରଖିଥିଲେ ତସଲାରେ ଭଲ ହେଇଥାନ୍ତା।
ରଖିଦିଅ।
ବଢିଆ ଲାଗେ ଯେ ବର୍ଷା ପାଣିରେ ରୋଷେଇ କଲେ ନା। ଆମେ କିନ୍ତୁ ବର୍ଷା ପାଣିରେ ରୋଷେଇ କରୁ।
ଉଁ ହୁଁ ବର୍ଷା ପାଣିରେ ସଫା କଲେ ବି ଭଲ ମାନେ ସଫା ହେଇଯାଏ ବର୍ଷା ପାଣିରେ।
ନାଁ ଆଉ କଣ। ହଁ କୁହ।
ମୁଁ କହିଲି ବର୍ଷା ପାଣିରେ ଭଲ ବ ସଫା ସଫି ହୁଏ ଭଲ।
ହଁ ଭଲ କିନ୍ତୁ ହୁଏ ସଫା ହୁଏ ଭାତଟା ବସେଇବୁ ଯେ ପୁରା ଧଳା।
ହଁ।
ଭାତଟା ଏତେ ଟେଷ୍ଟ ଲାଗେ। ମାନେ ବଢିଆ ଲାଗେ ବର୍ଷା ପାଣିରେ ରୋଷେଇ କଲେ। ଆମେପା ଛାତ ଉପରେ ଯେତେବେଳେ ବର୍ଷା ହୁଏ। ମୁଁ ତସଲା ମାଣ୍ଡିଆ ଏମିତି ରଖିଥାଏ। ପୁରା ଫୁଲ ହେଇଯାଏ ତାକୁ ଛାଙ୍କିକି ଆଣିକି କଳସୀରେ ରଖିଦେଇଥାଉ। ମାନେ ଅନ୍ୟ ପାଣିରେ ଭାତଟା ଯୋଉ ବସେଇ ଦୋବୁ କିନ୍ତୁ ଏ ପାଣିରେ ପଖାଳି ଦୋବୁ। ପୁରା ମାନେ ବଢିଆ ଲାଗେ ଭାତଟା କିନ୍ତୁ ମିଠା ମିଠା ଲାଗେ।
ଓହୋ।
ମାମା। ଆଉ କଣ।
ଆଉ କଣ ଏଇତ ବର୍ଷା ଚାଲିଚି। ଆଉ ଏପଟେ ରୋଷେଇ କରାହଉଚି।
ଓହୋ ସରିସାଇଲାଣି ତାହେନେ ରୋଷେଇ।
ରୋଷେଇ ଅଧା ହେଇ ଚି ଅଧା ହେଇନି ହବ।
ଅହ।
ହୋଉ।
ଆଉ କଣ?
ଆଉ କାଲି ରାତିରେ କଣ ଖାଇଲ?
ଏଇ ଛୁଞ୍ଚି ପିଠା କରିଥିଲି। ହେ ଛୁଞ୍ଚି ପିଠା କରିଥିଲେ ପୁର ଦେଇକି। ପୁର ଦେଇକି ସେଇରା ଖାଇଥିଲ ଆଉ।
ଓହୋ।
ଏଇଆ ହୋଉ ତାହେଲେ ରଖୁଚି।
ହଁ ହଁ।